ହଲୋ।
କଣ କରୁଛ?
ଏଇ ବସିଛି କଣ କରୁଛନ୍ତି ଆପଣ?
ମୁଁ ଏଇନା ପୁଅକୁ ପାଠ ପଢେଇବାକୁ ଆଣିଲି।
ଆ ହୋ।
ଆଉ ରୋଷେଇ ସରିଲାଣି।
ନାଇ ସରିନି। ଅଟା ଚକଟିକି ରଖା ହେଇଛି ରୁଟି ହବ ଆଉ କଣ ଦେଖିବା ତରକାରୀ ସେଟା କରାହେବ ଆଉ।
ଆ ତମେ କଣ କରୁଛ?
ଆମର ରୋଷେଇ ସାରିଲାଣି।
ଓ ହୋ ହୋ।
ହୁଁ।
ଆଗୁଆ ସାରି ଦେଉଛ ଟିକେ ଆଉ।
ହଁ ଆମର ଆହୁରି ବହୁତ ଜଲଦି ହୁଏ ଏବେ ଇ ଛୁଆଙ୍କ ଲାଗି ଟିକେ ଲେଟ୍ ହେଇଯାଉଛି ନହେଲେ ଚାରିଟା ସାଢେ ଚାରିଟା ବେଳକୁ ରୋଷେଇ ଶେଷ ହେଇଯାଏ।
ଓହୋ ଆମ ଏତେ ଜଲଦି ହୁଏନି ଆମର ଟିକେ ସାଙ୍ଗେ ସାଙ୍ଗେ ରୁଟି ଆ ହଁ ବାପା ଯିଏ ଶ୍ୱଶୁରା ଯିଏ ସେ ସାଙ୍ଗେ ସାଙ୍ଗେ ଖାଇଦବେ।
ରୁଟି ଟା ଆମର ବି ରୁଟି ଟା ହ ସାଢେ ଆଠଟା ନଅଟା ବେଳକୁ ରୁଟି ହବ ସମସ୍ତେ ଆସିଲା ପରେ। ଉଁ ବଡ଼ା ତରକାରୀ ଏଟା ଗ ହେଇଯାଏ ତାପରେ ସେଠୁ ଗରମ କରିବୁ।
ହ ହୁଁ ହ।
ହୁଁ।
ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘରେ ଆମର ଜଏଣ୍ଟ ଫ୍ୟାମିଲି ସମସ୍ତେ ଅଛନ୍ତି। ଭଣଜା ଭାଣିଜୀ ପୁଅ ଦିଅର ଜାଆ ନଳଦ ସମସ୍ତେ ଜଏଣ୍ଟ ଫାମିଲି ପୁରା। ତମର?
ଦେଢଶୁର ଜା ଆଉ ସା ଦାଶ ବା ପ ଦାଶ ତାଙ୍କ ପୁଅ ବୋହୁ ତା ମୋର ଫ୍ୟାମିଲି। ହଁ। ଆଜିକା ଦୁନିଆରେ ଏ ଏଥିରେ କମ ଦେଖିବାକୁ ମିଳେ ଜିନିଷ।
ଏ ତମ କେତେ ଜଣ ହଁ।
ଆମର ମ ବର୍ଷେ ହେଇନି ମୋ ଝିଅ କୁ ବର୍ଷେ ପୁରିବ ଏଗାରକୁ।
ହଁ
ଛୋଟିଆ ଝିଅଟେ।
ଓହୋ। ହ ବାହାର ଲି ସମସ୍ତର।
ହଁ ଭଲ ଅଛି ତମର?
ହଁ ଆମର ବି ଭଲ ଅଛି।
ଆଉ ପୁଅ କୋଉ ଯାଇକି ପାଠ ପଢନ୍ତି? କେଜ କଉ କ୍ଲାସ? ହଁ ହଁ।
ହଁ ଏ ବର୍ଷ ତୃତୀୟ ଶ୍ରେଣୀ ହୁଁ
ଆଉ ଆପଣ କଣ କରୁଛନ୍ତି ତମର ମାନେ
କଣ କହିଲେ?
ବ୍ଲାଉଜ ଏକ ବନାନ୍ତି। ଆପଣ କହିଲି ବ୍ଲାଉଜ ହେରିକା ବନାନ୍ତି କି ଆପଣ ମାନେ ଭଲ ଲାଗେ ପସନ୍ଦ କାମ ପ୍ରଫସନ କଣ ନା ହାଉସ ୱାଇଫ। ହ ହ
ତମର?
ମୂଳ ଫେମିଲି ମେହେନ୍ଦୀ ଫେଏ ନ୍ତି ଲଗାଏ। ଏନ୍ଦି ସବୁ ରୋଷେଇ କରିବା ପାଇଁ ଭଲ ଲାଗେ ତମକୁ? ନୂଆ ନୂଆ ଆଇଟମ୍ ସବୁ ନୂଆ ନୂଆ ଆଇଟମ୍। ବନେଇବା ପାଇଁ ଭଲ ଲାଗେ। ହଲୋ।
ଠାପ ପାଇଁ ହଉନ୍ତି ଓଧେ
କିଏ?
ଯିଅ।
ଆଉ ମୁଁ ଝି ନାଇଁ ମୋ ଝିଅର ଛୋଟ ଝିଅରଟା ଅଛନ୍ତି ତ ସିଏ ଖେଳନ୍ ସେ କାଁଇ ବାହାରକୁ ପଳେଇ ଆସ ତାଙ୍କୁ ଟେକିକିନା ନେଇକିନା ପଳଉଛି ଝିଅଟାକୁ
ହଁ।
ଦୁଷ୍ଟ ଅଛି ତ ଆଉ ଏବେ ସାଙ୍ଗେ ସାଙ୍ଗେ ଆସିଲେ ବ ପଢେଇବା ପାଇଁ?
ହଁ ଏବେ ଆସିଲି। ସେ ଟୁସନ ରୁ ଆସିଲା ତ ଆ ସ୍କୁଲ ଛୁଟି ସ୍କୁଲ ଛୁଟି ନଥିଲା ଚାରିଟା ର ଦିଟାରେ ସ୍କୁଲ ଆସଛି ଫୁଣି ଘଣ୍ଟେ ହଉଛି କି ନାଇଁ ପୁଣି ଚାରଟାରୁ ଟିଉସନ ଯାଉଛି ଟିଉସନ ଆସିଲେ ଟିକେ ହ ଘଣ୍ଟା ଘଣ୍ଟା ନ ଖେଳିଲା ପୁଣି ପଢିବା ପାଇଁ ମଙ୍ଗିବେ କି? ତାପରେ ଏତେ ଖା
ହୁଁ ସ୍କୁଲ ଖୋଲିଲ ନା ଏବେ ହଁ।
ଛୁଟି ହେଇଗଲା ଏପ୍ରିଲ ମାସ ଆଡୁ ଛୁଟି ହେଇଯାଇଛି ସବୁ ରେ ଦୌଡେଇକି ଛୁଆ ପଢନ୍ତୁ ନ ପଢନ୍ତୁ ତାଙ୍କୁକୁ ପୁରା ପ୍ରେସର ଦେଇ ଇଏ ତ ଆଉ
ହଁ ବୋହୁତ।
ହଁ ଆମମାନଙ୍କ ଡ୍ୟୁଟି ଆହୁରି ଷ୍ଟାର୍ଟ ହେଇଗଲା ଆଉ। ପୁଣି ହିଁ ଯୋଉ କର୍ମ ହଁ।
ଏଇଟା ଡ୍ରଇଂ କର ସେଇଟା ଡ୍ରଇଂ କର ଏମିତି ଲେଖି ଦେଖିକି ଦିଅ ଏମିତି ଚିତ୍ର କହି ଏଗୁଡା କଣ ଛୁଆ ପିଲା ମାନେ କରୁଛନ୍ତି ସବୁ ମା ମାନଙ୍କୁ ଦଉଛନ୍ତି।
ହୁଁ। ହୁଁ ଆମ ପୁଅଙ୍କୁ କେତେ ବର୍ଷ ହେଲାଣିି?
ପୁଅ କୁ ଆଠ ବର୍ଷ ହେଇଗଲାଣି।
ହଁ ମ୍ୟରେଜ୍ କେତେ ବର୍ଷ?
ମ୍ୟାରେଜ୍ ମୋର ଦଶ ବର୍ଷ ହେଲାଣି।
ଲଭ ମ୍ୟାରେଜ ନା ଆରେଞ୍ଜ ମ୍ୟାରେଜ?
ନା ଲଭ୍ ମ୍ୟାରେଜ୍।
ଆଉ।
ନେ ନେ ଆଉ କଣ ଖାଇବୁ? ତମର ଆଜି କଣ ରୋଷେଇ କରିଚ ରୋଷେଇ କଣ ହେଇଛି?
ରୁ ରୁଟି ହେଇଛି ଚଣା
ହେଲୋ।
ହାଲୋ
ସୁବା ଯାଉନି କିଛି।
ରୁଟି କୁ ଚଣା ହେଇଚି।
ଅ ହଁ।
ତମର ଓ ହୋ ତମର ହେଇନି ପା।
ହେଁ ହ୍ନେ ନନ୍ ଭେଜ ଖାଉନାହାନ୍ତି କି?
ହଁ ଖାଉଛନ୍ତି ଯେ ସେ ଆଜି ଆଜି ସକାଳେ ହେଇଥିଲା ମାଛ ସେମାନେ ଖାଇଛନ୍ତି। ରାତିକୁୁ ଯଦି ଅଣ୍ଡା ଆଣିବେ କି କଣ ପୁଅ ତାର ବିରିୟାନୀ ଖାଇବ ବୋଲି କହିଛି। ଆଉ ସାଧାରେ ହେଇଯାଇଛି ଆଉ ସବୁ ଦୋକାନ ପିଲା ରହୁଛନ୍ତି ନା।
ହୁଁ ଉଁ।
ଗୋଟେ ପ୍ରକାର କରିକି ଦେଇହବ କି?
ନାଇଁ ଦୋକାନ ଦେଇଛନ୍ତି ବୋଧେ ଭାଇ। ହୁଁ ହୁଁ ହଁ
ଜଣ ରହୁଛନ୍ତି।
ହୁଁ।
ହୁଁ।
ଆଉ କେବେ ପୁରୀ ଫୁରି ଗଲେଣି ବୁଲିି? ରଜରେ ଯାଇସନ୍ତି କୁଆଡେ ବୁଲିବା ପାଇଁ ହ ହଁ।
ନଥିଲା ଯାଇଥିଲୁ।
ହଁ ହଁ। ଆଉ ରଜକୁ କଣ ପ୍ଲାନିଙ୍ଗ ଥିଲା କରିବାର କରିଲେ କି ନାହିଁ।
ଆମର ରଜ କୁ ଏଥର ବର୍ଷା ହେଲା ତାପରେ ପିଇଶା। ଦି ଜଣେ ନଷ୍ଟ ହେଇଗଲେ। ଦି ଦିନି ପଳେଇଲା ତାପରେ ଏଠେ ଆମର ମାନେ ଅଛନ୍ତି ସାତ ଆଠ ଜଣ ଯାହା ଅଛୁ ଆମେ ମିଶିକି ଆମର ଗୋଟେ ରଜ ହୋଲି ଏରା ବଢିଆ ମଜା କରୁ। ଅଲଗା ଦିନେ ତ ଯିଏ ଯେମିତ କାମରେ ବ୍ୟସ୍ତ। କାହାକୁ ପ୍ରି ମିଳୁଛି କି ରଜ ହୋଲିରେ ଟିକେ ମଜା କରୁ।
ହଁ ସମସ୍ତେ ଥିଲେ ହିଁ ଭଲ ଲାଗିବ ସବୁ ଜିନିଷ ବନେଇବା ପାଇଁ।
ପୁଣି ର ରଜ ଏମିତିକା ଗୋଟେ ଜିନିଷ ଫୁଣି ଜାଗା ଗଛ ଲତା ଥିବ ଗୋଟେ ଏମ୍ ଦୋଳି ଫଳି ବନେଇବା ପାଇଁ ସେମିତି ଜାଗା ଥିବ ବନେଇବାକୁ ଭଲ ଲାଗେ। ଆଉ ଅଂଶରେ ଏତେ ଦେଖିବା ପାଇଁ ଜିନିଷ ମିଳେ ନାହିଁ। ହେଲୋ।
ଆଉ ଝିଅକୁ କଣ ଖାଇଆକୁ ଦଉଚ?
ଝିଅତ ଏବେ ଉଁ ସେରଲାକ ଦଉଚୁ ଆଉ ସକାଳ ଛତୁଆ ଦଉଚୁ ପିଲାମାନଙ୍କୁ ତେଲ ଲଗେଇ ଦେଇକି ଅ ଛତୁଆ ଖାଇଆକୁ ଦଉଚି ଆଉ ସେରଲାକ ଦଉଚି ଆଉ ସେ ସିଝାସିଝି ଯାହା ଆଉ ଭାତ କେତେବେଳେ ଆଳୁ ସିଝା ସିଜେଇ ଦେଲେ ଗ୍ରାଇଣ୍ଡର କରିନା ଦେଲେ ଖାଉଛି ଭାତ ଡାଲି ଦେଲେ ଖାଉଚି। ଆଉ ଯିଏ ଯାହା ଖାଇବ ଯୋଉ ଟାଇମ୍ ରେ ତା ପାଟିରେ ଟିକେ ଏଟା ଦବାଟା ହିଁ ଦେବା ମାନେ କଁ ପାଇଁ ନା ଛୋଟ ଛୁଆ ନା ନା ସବୁ ପ୍ରକାର ଟେଷ୍ଟ ଜାଣିବା ଦରକାର ମାନେ ସବୁ ପ୍ରକାର ଜିନିଷ ଖାଇବା କଥା ରାଗ ବି ମାନେ କଣ କହିଲ ରାଗ ଯଦି ଟିକେ ନଖାଇବ ମାନେ ହା ଯେ ଆମ ଘରେ ଆ ସିନା ରାଗ କରିବୁନି ଆଉ ଯୋଉଟେ କୁଣିଆ ଘର ଗଲ କି କୋଉଟି ଗଲ ଛୁଆଟା ଫୁଣି ଖାଇବ କି ନାଇଁ ସେଇଟା ପୁଣି ବାହାରିବ ବୋଲି ସବୁ ରାଗ ଫାଗ ବି ଖାଉଚି ସେ ଟିକେ ଟିକେ ଏବେ। ହାଲୋ।